ଜୟ ଶ୍ରୀ ଜଗନ୍ନାଥ କଣ କରୁଚ?
ହଁ ଏଇଠି ବସଚୁ ଆଉ।
ବସିଚ ବର୍ଷା ହଉଚି?
ହଁ ବର୍ଷା ମାନେ ଆଉ ପ୍ରବଳ ମାତ୍ରାରେ ବର୍ଷା, ଘଡ଼ଘଡ଼ି, ବିଜୁଳି।
ଆଉ ଝରି ପୋକ ଉଡ଼ୁଚନ୍ତି ନା ଉଡ଼ୁନାହାନ୍ତି ଝରି ପୋକ।
ହଁ।
ଆଉ ସେଇଥୁରୁ ଦିଟା ଙ୍କ ନେଇ ଆସ ଧରି ଦିଅ ଭାଜିଦବ ମୁଢ଼ି ସାଙ୍ଗରେ ଗୋଳେଇ ଖାଇବ ବଢିଆ ଟେଷ୍ଟ ଲାଗେ।
ମୁଁ ରଖିଚି ବା।
ରଖିଚ ଆ କେତବଳେ ବନେଇବା କୁହ କେତେବେଳେ ବନେଇବା କୁଅ।
ଆଜ୍ଞା।
ମୁଁ କହିଲି କେତେବେଳେ ବନେଇବ?
ବନେଇବି ଯେତେବେଳେ ମାନେ ବହୁତ ଥଣ୍ଡା ଲାଗିବ ହେତେବେଳେ ବନେଇବି ଆଉ ଗରମ ଗରମ ବନେଇକି ଖାଇବି ଆଉ।
ଆଚ୍ଛା ଆଚ୍ଛା କିଏ ତମେ ଆଉ ଭାଇ?
ଆଜ୍ଞା।
ଆ ଯାହା ହଉ ତା ସାଙ୍ଗେରେ ଟିକେ ସୋରିଷ ତେଲ ପକେଇ ପିଆଜ ଟିକେ କାଟିକି ପକେଇବ ମୁଢ଼ିରେ ବଢ଼ିଆ ଟେଷ୍ଟ ଲାଗିବ।
ଆପଣ କଣ ଖାଇଚନ୍ତି?
ନା ମୁଁ ଖାଇନି ଆ ମୋର ଜଣେ ବନ୍ଧୁ ଖାଇଥିଲେ ତ ସେ କହୁଥିଲେ। ହୁଁ ଭାରି ଭଲ ଲାଗେରେ କାହିଁକି ନା ଆମେ ତ ଆମିଷ ଖାଉନା। ଆଉ ନିରାମିଷାସି ଲୋକ ଆଉ ଆମିଷ ତ ଖାଉନୁ ଆଉ ପୋକ ଜୋକ କେମତି ଖାଇବୁ।
ଅହୋ।
ଆଜ୍ଞା ଇଁ ତିଆ ହେଲା ଆମେ ବି ବସିଚୁ ଆପଣଙ୍କ ସହିତ ବାର୍ତ୍ତାଳପ କରୁଚୁ।
ଓହୋ ଆଉ ଖାଇଥିଲେ କଣ?
ଖାଇଥିଲି ଖରାବଳେ ଭାତ, ଡାଲି, ଆଳୁ ଭର୍ତ୍ତା। ଆପଣ କଣ ଖାଇଥିଲେ?
ହଁ। ଆଉ ଏବେ?
ଆଜ୍ଞା ଏବେ ଏବେ ଯାଇଥିଲି ବଜାର ଆଡ଼େ ଯାଇଥିଲି ତ ଅ ଗୋଟେ ପରଫି୍ୟୁମ ଆଣିବା ପାଇଁ ତ ଅ ଅ ସେଇଠି ଅଇଲା ବେଳକୁ ଛେନାପୋଡ଼ ଖାଇକି ଆସିଥିଲି।
କଣ?
ଆଜ୍ଞା ଆପଣ କଣ ଖାଇଥିଲେ ଆଜି?
ଖାଇଥିଲି ଭାତ, ଡାଲି ଆଉ ଶାଗଭଜା, ଆଳୁ ଭର୍ତା। ଆଉ ଏବେ ହଉଚି ରୁଟି ଆଉ ମଟର ତରକାରୀ।
ୱାଓ ଆମୁକୁ ପାଇଁ ପଠେଇ ପାରିବେ?
ନିଶ୍ଚିତ ଆପଣ ଆଡ୍ରେସ୍ ଦଉ ନାହାନ୍ତି ମୁଁ ପଠେଇଦେବି।
ଆଡ୍ରେସ ଟା ହଉଛି ହ ଆଡ଼୍ରେସ୍ ହଉଚି କୋଉଠି କହିଲ ଆମର ଛୋଟ ନଟ୍ରା ସାଲେପୁର ସାତ ପାଞ୍ଚ ଦୁଇ ଶୂନ ଶୁନ। ହାଲୋ।
ଓହୋ ଆଜ୍ଞା।
ହଁ ଏଇ ଏଇ ଗାଁକୁ ପଠେଇ ପାରିବେ ହଁ। ସେଠି ଜଣେ ଅଛନ୍ତି ତାଙ୍କ ନାଁ ହେଉଛି ଅନୁରାଧା ବିଶ୍ୱାଳ। ତାଙ୍କ ଘରୁକୁ ପଠେଇଦେଲେ ଆମେ ସେଇଠି ପାଇଯିବୁ।
ହଁ ହଁ ନିଶ୍ଚିତ।
ହୁଁ।
ସିଏ ଆପଣଙ୍କର କଣ ହେବେ?
ସିଏ ଏମିତି ବାଟରେ ଯାଉଥିଲେ କାନ୍ଦୁଥିଲେ। ତ ତାଙ୍କୁ ହଜି ଯାଇଥିଲେ ତ ତାଙ୍କୁ ନେଇକି ରଖିଦେବି ଘରେ। ମୁଁ କଇଲି ଘରେ ରଖିଦବା ଛୁଆଟା ହଜି ଯାଇଛନ୍ତି ତ। ଆଉ କାଳେ କିଏ ନେଇ ନାଇଁ ଯିବ ଝିଅ ପିଲାଟା ତାକୁ ନେଇ ରଖିଦେବି ଘରେ ଅଛୁ ଯେତିକି ଆଉ।
ମାନେ ଗୋଟେ ନେଇଆଯାଇଚନ୍ତି ଆଉ ନା କଣ?
ନାଇଁ ଗୋଟେ ଆଣିନୁ ମାନେ କଣ କହିଲ ସେ ତାଙ୍କୁ କାନ୍ଦୁଥିଲେ ଜଣେ ତାଙ୍କ ହଜବେଣ୍ଡ ଜଣେ ସେ ହଜିଯାଇଥିଲେ ତ ହେଲା ତ ହଜବେଣ୍ଡ କୁ ଖୋଜି ଖୋଜି କାନ୍ଦୁଥିଲେ ସିଏ। ମୁଁ ଯାଇଥିଲି ଖଣ୍ଡଗିରି ବୁଲିବାକୁ ସେଇ ସେ ଗୁମ୍ଫା ବସି କାନ୍ଦୁଥିଲେ ବାଙ୍କ ମାନେ ତାକୁ ଟାଣ ଓଟରା କରୁ ଥିଲେ ତ ସେଇଠି ମୁଁ ତାକୁ ତାଙ୍କୁ ଦେଖିଲି ମୁଁ କହିଲି ହଉ ଚାଲ ଦେଖିବା ସେଇଟା ଆମ ଘରେ ଦେଖି କହିଲ ଇଏ ତମ ମୋ ହଜବେଣ୍ଡ ଦେଖା ଯାଉଛନ୍ତି କହିଲ ହଉ ଆଙ୍କୁ ତମ ହଜ ଭାବିକି ରହିଜାଅ ଆଉ। ତାକୁ ଛାଡି ଦେଇଛି ଘରେ ଆଉ।
ହଁ ହଁ ଆପଣ କଣ ଛଡିଛନ୍ତି?
ହଁ ହଁ ଆମ ଘର ମାନେ ଆ ଘର ପାଖରେ ଛାଡ଼ି ଦେଇଛି ଆଉ।
ଓହୋ ସିଏ ବି କଣ ଭଲରେ ଅଛନ୍ତି?
ତା ଭଲ ଅଛନ୍ତି ତାଙ୍କ ମୁଁ ଯଉ କଣଥିଲି ଝରିପୁକା କଥା ଝରିପୁକା କଥା ତାଙ୍କ ଭାରି ପ୍ରିୟ।
ଓହୋ।
ବର୍ଷା ହବ ମାନେ ସେ ମଶାର ବେଟ ଖାଲି ନେଇକି ବୁଲେଇବେ। ଠୋ ଠା ହେଇ ମଝିରୁ ଫାଟିଯିବେ। ଗୋଟେକି ଆଣିକିନା ଭାଜିକି ଖାଇବେ, ଲାଗୁଛି ଆଉ ସମବଳ ତକ ତ ଆହୁରି ଭାରି ପ୍ରିୟ। ବୁଝି ପାଇଲେ।
ହୁଁ ଖାଇ ଯଦି କେବେ ସମ୍ ସାମ୍ୱଳ ତରକାରି
ନାଇଁ ନାଇଁ ସେ ସବୁ ମାନେ ଅରଣ୍ୟ।
ଶୁଣ, ସଁବାଳୁଆକୁ ଆଣିବ। କେମିତି ହବ କହୁଛି? ସଁବାଳୁଆକୁ ଆଣିବ ଆଣିକି ତାକୁ ଫାଷ୍ଟ ଗରମ ପାଣିରେ ସିଝେଇଦବ। ସେଥିବେଳେ କଣ କରିବୁ ମୋର ଗୁଡା ହାତ ଫଡି ହେଇଯାଏ ତାପରେ ରୁମର ହଉଛି ବାହାରି ଆସିବ। ତାପରେ ସିଏ ସପ୍ଟ ସପ୍ଟ ଧଳା ଧଳା ହେଇଯିବ। ହାଲକା ଟିକେ ତେଲ ପକେଇବ ଫୁଟଣ ପକେଇବ। ଅଦା କଟା ପିଆଜ କଟା ପୁ‌ ଆଉ ସେ ର ରସୁଣ କଟା ପକେଇକି ତାକୁ ଟିକେ ଭାଜିବ ଟିକେ ଟମାଟୋ ସସ୍, ଚିଲି ସସ୍, ଆଉ ସୋୟା ସସ୍, ପକେଇବ ଖାଲ ଟିକେ ଲଙ୍କାଗୁଣ୍ଡ ପକେଇବ ଟିକେ ଭିନେଗାର ପକେଇବ ତାପରେ ତାକୁ ପକେଇ ଦେଇକି ତା ଦେହରେ ତାକୁ ପକେଇକି ପକେଇକି ଗୋ ଗୋଳେଇ ଦବ ଗୋଲେଇ ଦେଇକି ତାପଟେ ଭୁସଙ୍ଗ ପତ୍ର ପକେଇବ। ଆଉ ଯଉ ସ୍ତ୍ରୀ ଓନିଅନ୍ ଯେଉଁ ପିଆଜସଣ୍ଡା ସେଇଥିରେ କାଟିକି ପକେଇ ଦେଇକି ହେଇଗଲା ବାହାରିଲା ଆଉ ଚାଇନି ଡିସ୍ ସଁବାଳୁଆ ତରକାରୀ ଆଉ।
ହୁଁ ହଁ ମୁଁ ନିଶ୍ଚିତ ବନେଇବି ଆଉ।
ନିଶ୍ଚୟ ନିଶ୍ଚୟ।
ଆଜ୍ଞା।
ହୁଁ ସାପ ତରକାରୀ, କୋଚିଆ ତରକାରୀ ଖାଇଛନ୍ତି ଭାରି ଭଲ ଲାଗେ।
ନା କୋଚିଆଟା ଖାଇ
କୋଚିଆ ଖାଇଚ?
ହୁଁ।
ସତରେ ଓ ମାଇଁ ଗଡ କେମ୍ତି ଲାଗେ କେମ୍ତି ଲାଗେ?
ସେଇଟା ଆମର ଯେମ୍ତି ଉଁ ଗଡିଶା ମାଛ, ଶେଉଳ ମାଛ। ସେଇଟାଇପରେ ହିଁ ଲାଗେ।
ଆଚ୍ଛା କୋଚିଆକୁ ତାକୁ ରୋଷେଇ କେମିତି କର?
ରୋଷେଇଟା ତଯେମତି ଆମର କୋଚିଆଟା ଧରି ଆଣିବେ। ତାର ଗୋଟେ ଚମଡା ଥାଏ ତା ଉପରେ। ଚମଡ଼ାକୁ ଟୋଟାଲ ଉପରେ ଛଡା ହେଇଯାଏ।
ହଁ।
ଛଡା ହେଇ ତାକୁ ଯେମିତି ଆମର ଯେମିତି ଗଡିଶା ମାଛ ଯେମିତି ବଡ ବଡ ଗଡିଶା ମାଛ ଯେମିତି ପିସ୍ ପିସ୍ ମାନେ ଡାଇ କଟା ହୁଏ।
ଆଉ?
ସେଇଟା ସେମିତି କଟା ହବ। କଟା ହେଇକି ମାନେ ଯେମିତି ଧୁହ ଦୁହି କରିନ୍ତି। ସେମ୍ତି ମାନେ ମାଛଫାଛ ଯେମିତି ଧୁହା ହୁଏ ସେ ସେମିତି ଧୁଆ ହେଇକି ଆସିବ। ସେଟା ଭଜା ହବ ମାଛ ଯେମିତି ଭଜା ହୁଏ ସେଇଟା ସେମିତି ଭଜା ହବ। ତାପରେ ସେଥିରେ ପୁରା ସୋରିଷ ମସ୍ ଶୁଖିଲାରେ ହବ ତା ଦେହରେ ଝୋଳ ରହିବନି ପୁରା ପୁରା ଶୁଖିଲା ହବ। ଝେଳଟାପୁରା ମାନେ ମରି ମରି ଶୁଖିଯିବ ହଁ।
ଆଚ୍ଛା।
ହେଇଯିବ ତାକୁ ରୁଟିରେ ଖାଇବ ପୁରା ମସ୍ ଲାଗିବ।
ଆଚ୍ଛା ଆଚ୍ଛା ତାହେଲେ ଖାଇଚନ୍ତି ତାହେଲେ? ଆମେ ଯଦି ଆଇଁଷ ଖାଉଥାନ୍ତୁ ହେଲେ ଆମେ ଟିକିଏ ଟେଷ୍ଟ କରିଥାନ୍ତୁ। କିନ୍ତୁ ଦୁଭାଗ୍ୟ ବସତ ଆମିଷ ଛାଡ଼ି ଦେଇଚୁ। କଚିଆ ମାନେ ତ୍ୟାଗ କରିଦେଇଚୁ। ଯେଉଁଥିପାଇଁ କି ଆମେ ତାକୁ ଗ୍ରହଣ କରିପାରୁିବୁ ନାହିଁ। ଆପଣ ଖାଇଲେ ଭାବିବୁ ଆମ ଆମ ପେଟ ପୁରି ଗଲା ଆଉ। ଆଉ କଣ ଆଉ କଁ ସବୁ ଖାଇଛନ୍ତି କଇଁଛ ଖାଇଛନ୍ତି?
ନା।
ଗୋଦି?
ନା।
ନେଉଳ?
ନାଇଁ ସେଇଟା କଣ ଖାଇବା ଜିନିଷ?
ଝିଟିପିଟି, ଠେକୁଆ
ଏ ନା।
ଖାଇନ?
ନା।
ହେ ଝିଟିପିଟି ଏ ଘରେ କେହି ଝିଟିପିଟି ନାହାନ୍ତି? ତାକୁ ଧରି ଆଣି ପକେଇଡି କିନା କରି ଖାଇବ ଭଲ ଲାଗେ ପଡେ। ସେ ଜଣେ ଅନୁରାଧ ବିଷୟରେ ମୁଁ କହୁଛି ସିଏ ଖାଆନ୍ତି କରିକି। ତାଙ୍କଟା ସେ ଭାରି ଭାରି ଭାରି ପ୍ରିୟ ତରକାରୀ ଝିଟି ପିଟି ଚିଲି କରନ୍ତି ଝିଟି ପିଟି ଛାଣି ସିଝେଇଦବେ ତାକୁ କଣ କରିବେ ନା-ଆ-ଆ-ଆ କନଫ୍ଲର ଆଉ ଇଏ ଗୋଳି ଦେଇକିନା ତାକୁ ଛାଣିଦେବେ ପକୁଡ଼ି ହେଇଗଲା ତାପରେ ସେଇଠୁ ପିଆଜ ଆଉ କ୍ୟା ପଶିକମ୍ ଇଏ କରିକି ତାକୁ ଚିଲି କରିକି ଖାଆନ୍ତି ରୁଟି ସାଙ୍ଗରେ ପରଟା ସାଙ୍ଗରେ ଖାଆନ୍ତି। ଥରେ ମୁଁ ଯାଇଥିଲି ତାଙ୍କ ଘରକୁ ସିଏ-ଏ-ଏ ଲଛାପରଟା ସାଙ୍ଗରେ ଝିଟିପିଟି ଚିଲି ଖାଉଥିଲେ।
ହଁ ହଁ।
ସେ ଦିନ ତ ଟ୍ରାଏ କରନ୍ତି ଆଉ-ଉ।
ହଁ ହଁ।
ହଁ-ଅ-ଅ। ଏମିତି ହେଲା କଥା ଆପଣଙ୍କୁ କଣ ଖାଇବା ଭଲ ଲାଗେ?
ହ ପଖାଳ ତ ଆଳୁ ଭରତା।
ପଖାଳ ତ ଆଳୁ ଭର୍ତ୍ତା ୱା ପୁରା ଦେଶୀ ଖାଦ୍ୟ ଆଉ ପୁରା ଖାଣ୍ଟି ଓଡିଆଣି ନା। ହୁଁ ଆପଣଙ୍କ ହଜବେଣ୍ଡ କଣ ଖାଇବାକୁ ଭଲ ଲାଗେ?
ସେମ୍ ଜିନିଷ।
ପଖାଳ ଭର୍ତ୍ତା ନା ମୁଁ ତ ବୁଝିଥିଲି ସେ କହିଥିଲେ କଣ ତାଙ୍କୁ ଚିକେନ୍ ଭଲ ଲାଗେ ବୋଲିିକି।
ନାଇଁ ସିଏ ଏତେ ବି ତା ମାନେ ଇଏ ନୁହଁନ୍ତି।
ଆଛା ଆପଣଙ୍କ ହଜବେଣ୍ଡ ପାନ ହେରା ଖାଆନ୍ତି?
ଉ ଆଗରୁ ଖାଉଥିଲେ ଏବେ କିନ୍ତୁ ସବୁ ଛାଡି ଦେଇଛନ୍ତି।
କାଇ ଛାଡ଼ିଦେଲେ କଣ ପାଇଁ ତମ ପାଟିି କଲ?
ହ ମତେ ପସନ୍ଦ ନୁହଁନା।
ଆଚ୍ଛା ଆଚ୍ଛା ଓହୋ ହଁ ହଁ। ଠିକ ଏ ୟାକୁ ହିଁ କହନ୍ତି ପତ୍ନୀ ଧର୍ମ ପତ୍ନୀ ସ୍ତ୍ରୀ ଶବ୍ଦର ଅ ସ୍ତ୍ରୀ ଅନ୍ୟ ନାମରେ କହନ୍ତି ପତ୍ନୀ ହେଲା ପତନାଥ ପ୍ରାୟ ଦି ପପତ୍ନୀ ପତ୍ନୀ ମାନେ ଯିଏ ପତନରୁ ଉଦ୍ଧାର କରେ ଜଣଙ୍କୁ ବିପଦ କାରଣରେ ଉଦ୍ଧାର କରେ ତାକୁ ପତ୍ନୀ କହନ୍ତି ତେଣୁ ତମ ସ୍ବାମୀଙ୍କୁ ବିପଦ ମୁହଁରୁ ଉଦ୍ଧାର କରୁଚ ମାନେ ଏଇଟା କଣ ପାନ, ବିଡି, ଗୁଟକା ଏ ର ସବୁ ଯାକ-ଅ-ଅ-ଅ ମାଦକ ଦ୍ରବ୍ୟ। ଖାଇଲେ ଦେହ ପା ଖରାପ ହେବ ତେଣୁ-ଉ-ଉ-ଉ ସେଥିରୁ ତ ଉଧାର କଲ ତେଣୁ ତମେ ହେଉଛ ଠିକ୍ ପତ୍ନୀ।
ଆଜ୍ଞା।
ବୁଝିପାରିଲ ଏ ଏତେ କଥା କହୁଛି ଟିକେ ଧନ୍ୟବାଦ ଦବା କଥା ନା ନାଇଁ?
ହଁ ଦେବି ନାଇଁ ଆପଣ କହୁଛନ୍ତି ମୁଁ ଆପଣ ଏକାଥରେ କହିସାରନ୍ତୁ ମୁଁ ଏ କାଧରେ ହେବକି ଆଉ ମାନେ ରିପିଟ ଆଜ୍ଞା ଟା ବାରମ୍ବାର କହିଲେ ସେଇଟା ଅଗା ଅଲଗା ପ୍ରକାର ଶୁଭିବ ନା ହେଲା କିି ଆପଣ ଏକାଥରେ ମାନେ କହି ମୁଁ ଏକାଥରେ ମାନେ ଥରେ କହିବି ସେଇଟା ଏଟା ମାନେ ଭଲ ଲାଗିବ। ଆଉ ବାରମ୍ବାର ଆଜ୍ଞା କହିଲେ ସେଇଟାଟା ଅପୋଜିଟ୍ ମାନେ ଅଲଗା ପ୍ରକାର ଶୁଭିବ ନା ଭୟସ ଟା। ଖରାପ ହେଇଯାଉ ଭଏସ୍ ଟା।
ଠିକ୍ କଥା -ଠିକ୍ କଥା କହିଚ।
ଆଜ୍ଞା।
ଜାଣି ଦଉଚ ସବୁ କଥା ଆଉ। ଆପଣଙ୍କ ଶାଶୁ ମାତା କଣ କରୁଚନ୍ତି?
ଏମିତି ଆଉ ଶାଶୁ ଏଇଠି ଅଛନ୍ତି।
କଥା ହଉଚନ୍ତି ତ ପାଖରେ ବସିଚନ୍ତି ନା ଦୂରରେ ଅଛନ୍ତି?
ନାଇଁ ଦୂରରେ ଅଛନ୍ତି ସେ ଘରେ ଟିଭି ଦେଖୁଚନ୍ତି।
ଆପଣ ଶାଶୁମା ଙ୍କୁ କଣ ଖାଇବାକୁ ଭଲ ଲାଗେ?
ସେମିତି ବି କିଛି ଇଏ ନୁହଁ ଯେମତି ନନଭେଜ୍ ମାନେ
ତୁ ମା ଙ୍କୁ ସବୁପ୍ରକାର ଶାଗ ଖାଇବାକୁ ଭଲ ଲାଗେ ମୋତେ ପଚାର ମୁଁ କହିବି ମୋ ଶାଶୁମା ଙ୍କୁ କଣ ଭଲ ଲାଗେ ଖାଇବାକୁ ତାଙ୍କ
ମୁଁ କହୁଚି ନାଇ ଏମିତି ମାନେ ଅଲଗା କିଛି ନୁହଁ ମୁଁ କହୁଚି କି ଆମର ଯେମିତି ଓଡିଆ ଟାଇପ୍ ର ଯେମତି ଖାଇବା ମାନେ ଶାଗ ମୁଗ ଅ- ଏଇ ସବୁ ଭାତ୍ ତ ଯେମିତି ଆମର ହରଡ ଡାଲି ନୁହଁ ମୁଗ ଡାଲି ହେଲାକି ଆଉ ଯେମତି ଆମର ଯେମିତି କଖାରୁ ଡଙ୍କ ପୋଇ ପ୍ରାୟେ ତ ମୁଁ ତ ଆସିଲି ପ୍ରାୟେ ହିଁ ସେଇଟା ହଉଚି। ମୋର ଜଣେ ଏ ମୋର ଜଣେ ସାନ ବଉ ହେବେ ସିଏ ଆଣିକି ଦିଅନ୍ତି ତାଙ୍କର ହେଇଚି।
ହଁ।
ଆଉ ସେ ଦିଅନ୍ତି ଯେତେବେଳେ ଆମର କରୁ।
ଆଚ୍ଛା ଆଚ୍ଛା ଯାହଉ ଆପଣଙ୍କ ସହିତ କଥା ହେଇ ବହୁତ୍ ଖୁସି ଲାଗିଲା। ସାପ ବେଙ୍ଗ କାହାଣୀ ବି ଆପଣ ଶୁଣେଇଲେ ଆଉ ତା ତମ ଯଦି କହିବେ କରିକି ଯଦି ଇଛା ବି ହେଲା କରିକି ଖାଇବେ। ପୁରା ଲାଗ୍ ଜୋଇଁ ତମ ଇଣ୍ଡିଆରେ ନାହାନ୍ତି ଚାଇନାରେ ଅଛନ୍ତି। ବୁଝିପାରିଲେ ହଉ ଆଜି ପାଇଁ ଆମେ ରହୁଚୁ ନମସ୍କାର୍।
ଆଜ୍ଞା ନମସ୍କାର୍।